ହଁ।
ହାଲୋ ମନୋଜ୍
ଆଜ୍ଞା ଆଉ ମନୋଜ୍ ବାବୁ ନମସ୍କାର।
ନମସ୍କାର ନମସ୍କାର।
ଆଉ କଣ ଖବର କୁହନ୍ତୁ?
ହଁ ଭଲ ବହୁତ ଦିନ ପରେ ଟିକେ ଫୋନ କଲେ ନା?
ଆଜ୍ଞା ମୋର ତ ପ୍ରାୟତଃ ଆପଣଙ୍କ କଥା ମୋ ମନରେ ଆସୁଥିଲା ପ୍ରାୟତଃ ମୋର ସବୁ ବନ୍ଧୁ ମାନଙ୍କୁ ମୁଁ କଲ୍ କରିଥିଲି ଯେହେତୁ ଆପଣଙ୍କ କଥା ମର ଆଜି ବହୁତ ମନେ ପଡିିବାରୁ ମୁ ଟେ କଣ ଲଗେଇଛି। କଲ୍ ଟି ଆଉ ଆଜି କ ଖିଆ ପିଆ କଣ ଆଜି ହେଇଛି?
ହଁ ଟିକେ ଏଇ ହଁ ଚୁଡା କଦଳୀ ଏଇ ଯୋଉଠ ଚକୁଢିକି ଟିକେ ଖାଇଲେ ଟିକେ ଆମେ ବା ର ଜିନିଷ କେତେ ଟିକେ ପସନ୍ଦ କରୁନା ଯେ ଚୁଡା କଦଳୀ ଟିକେ ଖାଇଲୁ ଆଉ ଖାଇ ପିଇକି ବସିଥିଲି ଆପଣଙ୍କ କଲ୍ ଆସିଲା ଉଁ ଆଉ କୁହନ୍ତୁ କଣ କହୁଛନ୍ତି କୁହନ୍ତୁ ଫୋନ
ମୁଁ କହିବା କଥା କି ମୁଁ ଆଜି ତ ତମ ମତେ ପ୍ରାୟ ସମିସ୍ତ୍ରୀକ ପିଲା ବେଳର କଥା ଶୁଣିବାକୁ ବହୁତ ଭଲ ଲାଗେ ସେପରି, ଆପଣଙ୍କୁ ମୁଁ ପଚାରୁଛି ଆପଣଙ୍କ ପିଲା । ଦିନ ଯେମିତି ଆପଣ ପ୍ରଥମରୁ ପଞ୍ଚମ ଯାକେ କୋଉଠି କଣ ପଢ଼ିଲେ ପଞ୍ଚମରୁ ଦଶମ । ପଞ୍ଚମରୁ ସ ଆ ପଢ଼ି। ଥିବେ ଯେପରିକି ଦଶମ ଯାକେ କେଉଁ କ୍ଲାସ ରେ କୋଉ କୋଉଠି। ପଢିଛନ୍ତି ଏବଂ ଆଉ କୋଉଠି ଆପଣ ସାଙ୍ଗସା ଥି ଏସବୁ ବିଷୟରେ ଟିକେ ଆଲୋଚନା କରିବା ଯେପରିକି ମତେ ପ୍ରାୟତଃ ଜଣା କି ମୁଁ ପ୍ରଥମ ଆପଣଙ୍କ କଥା ଶୁଣିବାକୁ ଚାହୁଁଛି ତାପରେ ମୋ କଥା କହିବି ଆପଣ ଟିକେ।
ହୁଁ ହୁଁ ହଁ ଯେହେତୁ ଆମେ ଆମର । ପାଖରେ ଗୋଟେ ଥିଲା ଆମ ପ୍ରେ ବ୍ଲକ ପ୍ରଥମରୁ ପଞ୍ଚମ କଥା ଯା କହୁଛି ପାଖରେ ଗୋଟେ ଥିଲା ବାଜୁପୁରା ସ୍କୁଲ ବୋଲି ସେ ତୁ ଆମେ ପ୍ରଥମରୁ ପଞ୍ଚମ ଜାକେ ପଢିଥିଲୁ ଗୋଟେ ସ୍କୁଲରେ । ତାପରେ ଅଆ ଷଷ୍ଠ ଗଲୁ ପଞ୍ଚମ ପରେ। ଷଷ୍ଠକୁ ଯାଇକି ଆଉ ଗୋଟେ ଆମେ ସ୍କୁଲରେ ପଢିଲୁ କି ସେଠି ବି ସେଇଟା ପାଇଁ ସ୍କୁଲ। ପଞ୍ଚମ ଷଷ୍ଠ ସପ୍ତମ ହେଠି ପଢ଼ିଲୁ ତାପରେ ହାଇସ୍କୁଲକୁ ଗଲୁ ସେଇଠି ବି ସେଇ ହାଇସ୍କୁ ଶୁଲୁ। ଅଷ୍ଟମ ନବମ ଦଶମ ସେଇଠି ଆମେ ସା ସାରିକି ଦି ହଜାରେ ପନ୍ଦର ମସିହାରେ। ଆମର ସରି ସରିଲା ଦଶମ ପରୀକ୍ଷା ତାପରେ ଦଶମ ପରୀକ୍ଷା ପରେ ତାପରେ ଆମେ ଆମର ନୂଆ ହାଟ ବୋଲି ପାଖରେ ଦୁଇ ତିନି କିଲୋମିଟର ଦୂରରେ ଯାଇକି ଆମେ ଏଠି ଆଏ। ଆଡ ଆଡମିସନ କରିଥିଲୁ ଦିଇ ହଜାରେ ପନ୍ଦରରେ ପନ୍ଦରେ ଡେ ପନ୍ଦର ଷୋହଳ ସତର ସତରରେ ଦୁଇ ପାସ୍ କଲୁ ଦୁଇ ସତର ମସିହା ସତର ମସିହା ପାସ୍ କରିକି ତାପରେ ଆମେ ଗଲୁ ମାନେ କଣ ଇଏ। ଗ୍ରାଜୁଏସନ୍ ପଢ଼ିବାମେ ଗ୍ରାଜୁଏସନ୍ ପଢ଼ିବାମେ କେଉଁଠି ଗଲୁ ବାବା ଭୈରବାନନ୍ଦ ମହାବିଦ୍ୟାଳୟ। ଚଣ୍ଡିଖୋଲ ଚଣ୍ଡିଖୋଲ ସେଠି ଆମେ ତିନି ବର୍ଷରେ ଏ ସଂସ୍କୃତ ଅନର୍ସରେ ନେଇକି ଆମେ ପାଠ ପଢିଥିଲୁ। ଏ ରୁ ତିନି ବର୍ଷ ପରେ ଦି ହଜାରେଏଏ କୋଡିଏ ହଁ କୋଡିଏରେ ଆମର ସେତେବେଳେ କୋଭିଡ କୋରୋନା ଭାଇରସଥିଲା। ସେଇ କୋଡ଼ିଏ ସମୟରେ ଆମେ ଆ ପାସ୍ କରିଥିଲୁ। ତାପରେ ଆସିକି ଚାକିରି ଯେମିତି ଖୋଜା ଫର୍ମ ଚାକିରି ପାଇଁ‌ ପ୍ରୀପାର ହଉ କହୁଛୁ ଆଉ।
ଆଜ୍ଞା ମତେ ଆପଣ କିଛିଟା ପ୍ର ପ୍ରଶ୍ନ ପଚାରୁଛି କହୁଛି ମୁଁ କହିସାରିଲା ପରେ ଆପଣ ମତେ କହେ କି କାହିଁକିନା ଆପଣ ମୋର ତ। ପ୍ରାୟ ଛୁଆବେଳେ ମୋର ମନେ ଅଛି ଯେପରିକି ମୋତ ପ୍ରତିମା ଦିଦି। ଆଉ ଆମର ଚାରୁଆ ଦିଦି ପଢଉଥିଲେ ଆପଣଙ୍କୁ ସେଇ ଦୁଇ ଜଣ ଦିଦି ପଢଉଥିଲେ ନା ଆପଣ।
ହଁ ନିଶ୍ଚି ନିଶ୍ଚିନ୍ତ ନିଶ୍ଚି ଆଉ ଜଣେ ଜ୍ୟୋତି ସାର୍ ବୋଲି ସିଏ ଆସୁ ଥିଲେ ତାପରେ ସେମାନେ ସିଏ ରହିଗଲେ ତାପରେ ପ୍ରତିମା ଦିଦିଙ୍କର ଆସିଲା। ଆସିଲେ ପ୍ରତିନିଧି ଆସିଲେ ତାପରେ ଯାଇକି। ତାଙ୍କଠାରୁ ଆମେ ତ ତୃତୀୟ ଚତୁର୍ଥ ଆମେ। ପଢିଥିଲୁ ତାପରେ ଏଏ ଆସିଥିଲୁ ଆମେ ଷଷ୍ଠରୁ।
ପ୍ରାୟତଃ ଆପଣଙ୍କୁ ଜଣାଥିବ ଯେପରି ଆପଣ ଗୋଟିଏ ସେଇ। ସ୍କୁଲ ପାଖରେ ଆପଣ ଗୋଟେ ନିବିଡ଼ ବନ୍ଧୁ ଅଛନ୍ତି ଆପଣ ତାଙ୍କ ସହିତ ବହୁତ ମିଳାମିଶା। କରନ୍ତି ସେତେବେଳ ଦୁନିଆ।
ମିଳାମିଶା। ମାନେ କହିବେ ପ୍ରଥମରୁ ତ ପଢିଛୁ ମାନେ କଉଜାକେ ପ୍ଲସ ଟୁ ଆଏ ଆଏ ଯାକେ ପଢିଛୁ ପ୍ରଥମରୁ ଆଏ ଯାକେ ଆମେ ଗୋ ଗୋଟିଏ ଜାଗାରେ ରହିଥିଲୁ ପଢାପଢି ସାଙ୍ଗରେ ସେଠି ବହୁତ ଜ ଘନିଷ୍ଠ ବନ୍ଧୁ ସିଏ ଆଉ।
ଆଜ୍ଞା ମୋର ତ ପ୍ରାୟ ମୋ କଥା ମୁଁ କହୁଛି ପ୍ରାୟତଃ ମୁଁ ବି ସେଇ। ସ୍କୁଲ ରେ ପଢ଼ିଲି ପ୍ରାୟତଃ ପ୍ରଥମରୁ ପଞ୍ଚମ ଯାକେ ଯେପରି ମୋ ବଡ ଭାଇ ମାନେ ବି ପଢୁଥିଲେ। ତାଙ୍କୁ ତାଙ୍କୁ। ସବୁ ଅଣ୍ଡା ଛତୁଆ ସେତେବେଳେ କଣ ସ୍କୁଲ ରେ ଅଣ୍ଡା ଛତୁଆ ଖାଇବାକୁ ଦିଆଯାଉନଥିଲା। ଅଣ୍ଡା ଛତୁଆ ସବୁ ଘରୁକୁ ଦିଆଯାଉଥିଲା ଅଣ୍ଡା ଡାଲି ଭାତ ସବୁ ଦିଆଯାଉ ଲା ସେଠି ମୋ ବଡ଼ ଭାଇମାନେ ସବୁ ପଳେଇଲେ ଷ ଟ ହପ୍ତମରେ ପଢ଼ିଲେ ମୁଁ ସେଠି ପାଞ୍ଚ ବର୍ଷ ପଢ଼ି ସାଇଲା ପରେ ମୋର ବି ସେ ସବୁ ଯେତଳେ ଦଶମ ଆ ପ୍ରାୟତଃ ତମର ଯେତୋଳେ ଦଶମ ହେଇଥିଲା ଆମେ ସେତୋଳେ ଷଷ୍ ଟକୁ ପ୍ରାୟତଃ ଗଲୁ କି ମୋର ଷଷ୍ଠକୁ ନା ପଞ୍ଚମରେ ଷଷ୍ଠ ପାଖାପା ପାଞ୍ଚ ବର୍ଷ ପାଖାପାଖି ଆମେ ତମ ଠାରୁ ସାନ। ଆଉ ସେଠୁ ଗଲୁ ଆପଣ ଦଶମରେ ପଢ଼ୁଥିଲେ ଯାଇ ସାରିବା ପରେ ପରେ ତାପରେ ସେଠି ଦେଖିଲୁ ସବୁ କଣ କି ବହୁତ ବ ଭଲ ସ୍କୁଲ୍ ସେଠି ଦେଖି ସାଇଲା ପରେ ଦଶମରେ ମୋର ଏତେ ଏତେ ଭଲ ମାର୍କ ନଥିଲା। ନଥିବାରୁ ମୁଁ ପ୍ରାୟତଃ ଯେ ତି ମାର୍କ ମୋର ଥିଲା ଘର ଲୋକ ମତେ ଚାହୁଁଥିଲେ ଗୋଟା ଅଲଗା କୋଉଠି ପଢ଼େଇବା ପାଇଁ। ଯେହେତୁ ମୋ ମା ଏତେ ଖରାପ ମାର୍କ ରଖିଲି ସେଥିଲାଗି ମୁଁ ଆସ୍ ଇଲି ଆମ ଘର ପାଖରେ ଗୋଟେ କଲେଜ୍ ଅଛି ଯେପରି କି ହାଡିଦାସ ମହାପୁରୁଷ ଗୋଟେ ବୋଲି ଛତିଆ କଲେଜ୍ ଅଛି। ସେଠାରେ ମୁଁ ଦି ବର୍ଷ ପାଠ ପଢ଼ିଲି ସେଠି ଦି ବର୍ଷ ପାଠ ପଢିି଼ ସାରି ମୋର ତୃତୀୟ ବର୍ଷ ଦୁତୀୟ ବର୍ଷ ସରିଲା ପରେ ମୋର ପ୍ରାୟତଃ ପ୍ରାୟତଃ ପଥମ ଡିଭିଜନ୍ ଆଣିଲି କଲି ଭୋଉତ ଭ ଭଲ ମାର୍କ ରଖିଲା ଯେପରି ତିନିଶ ଷାଠିଏରୁ ଅଧିକ। ରହି ସାରିବା ପରେ ମୁଁ ଆଇ ଟି ଆଇ ବି ମଧ୍ୟ ଦି ବର୍ଷ କଲି। ଆମର ଟାଙ୍ଗିରେ ଦି ବର୍ଷ କରିସାଇଲା ପରେ ଏବେ ତ ମୁଁ ପ୍ନୂଆ ପାଠ ପଢି଼ଆ ଜାରି ରଖିଚି ଯେପରି କି ଭୁବନେଶ୍ୱରରେ ଗୋଟେ ଏଁ ଗୋଟେ କଲେଜ୍ ରେ ଯେପରି ନଖରା ଭିତୁରୁ ପ୍ରାୟତଃ ଦଶ କିଲୋମିଟର୍ ସେ କଲେଜ୍ ର ନାଁ ମୋର ବି ମନ ଅ ଛି ପ୍ରାୟତ ଯେପରି କି କଲେଜ୍ ଏତେ ଉଚ୍ଚ କୋଟୀର କଲେଜ୍ ନୁହଁ କି ଏତେ ମଧ୍ୟମ ତା ମ ଧ୍ୟମ ଧରଣର ସେ ନିଚ ନିଚ ନିଚ ବି ନୁହେଁ ଆଉ ଏ ସବୁ ଦିନିଷ ଆପଣ ଅଁ ଏଇ ତାହେଲେ ଏଇ ସବୁ ପାଠ ପଢ଼ା ପଢ଼ିଚନ୍ତି ଆପଣ ସ୍କୁଲ୍ ରେ ଆପଣଙ୍କ କିଛି ମନ ଅ ଛି କି ଆପଣ ଯେପରି କି ଗୋଟେ ଗୋଟେ କ୍ଲାସ୍ ରେ ପାଠ ପଢ଼ା ହେଲା ବେଳେ ବହୁ ମାଡ଼ ଖାଇଥିବେ କି
ହଁ ହଁ ମାଡ଼ କଥା ଶୁଣ ହଁ ବହୁତ ସାଙ୍ଗମାନେ ଥିଲେ କି ଏଇ ଗୋଟା କଥା କହୁଚି ଆମ ସ୍କୁଲ୍ ଯେତବେଳେ ହେଉଥିଲା ଆମେ ସ୍ ଅଷ୍ଟମ ନାଁ ଦ ଦଶ୍ ତମର ମାନେ ଫାଷ୍ଟ ଏତେଳେ ଗଲୁ ମାନେ ଏମିତି ବି ସାଙ୍ଗମାନେ ଥିଲେ ଦୁଷ୍ଟ ଥିଲେ ସବୁ ମା ନେ ଚଗଲା ହୋଉଥୁଲେ କି ଯୋଉ ମାନେ ବେଲ୍ ବାଜିିବା ପୂର୍ବରୁ ନିହାତି ଚାରିଟାରେ ସ୍କୁଲ ଛୁଟି ହୁଏ ସେମାନେ ବୁ ଛୁ ମାନେ ସାଢ଼େ ତିନିଟା ପାଖାପାଖି ଦବ ସେମାନେ ବେଲ୍ ବଜେଇ ଦେଇଥିଲେ କି ଯେହେତୁ ଆମର ଉଁ ମାନେ ସେତେବେଳେ କ୍ଲାସ୍ ସାର୍ ଆସି ବେଲ୍ ବଜେଇଥିଲେ ମାନେ ବହୁତ ସାରେମାନେ ରାଗିକି ଆମର କ୍ରା ଶ୍ରେଣୀ ଗୃହକୁ ଆସୁନଥିଲେ ପାଠ ପଢ଼ଉ ନଥିଲେ ମାନେ ଗୋଟା ଦିନ ଆମେ ଯେହେତୁ ସାର୍ ଙ୍କୁ ଯାଇକି ଉଁ ହା ତାଙ୍କୁ ମାନେ ଆଗ କ ହେଟା ଆମର ଇଏ କରିକି ହାତ ଯୋଡ଼ି ତାଙ୍କୁ ଭୁଲ୍ ମାଗି ଅଁ ଭୁଲ୍ ମାଗି ଆମେ ତାଙ୍କୁ ଉଆଁ ସାର୍ ଙ୍କୁ ଆଣିକି ଉଁ କ୍ଲାସ୍ କରିବାକୁ ମାନେ ଶ୍ରେଣୀ ଗୃହକୁ ପାଠ ପଢ଼େଇଲେ। ଏନି ବହୁତ କଥା ବି ହେଇଛି ତାପରେ ଆଉ ଥରେ ଆମେ ଥରେ ମୋର ମନେ ଅଛି ଗଣିତ ଲାଗି ଆମେ ଥ ଥରେ ମାଡ଼ ଖାଇ ଥୁଲୁ ଯେହେକି ଆମ ବେଞ୍ଚ୍ ରେ ଆମେ ବସୁଥିଲୁ ଚାରି ଜଣ ମୁଁ ଯୋଉ କହିଲି ପ୍ରିୟ ବନ୍ଧୁ ତାଙ୍କ ସହିତ ଆମେ ମାନେ ବୋ ଗୋଟେ ଲାଇନ୍ ଧାଡ଼ିରେ ଆମେ ବସୁ କିନ୍ତୁ ଆମେ ପାଞ୍ଚ ଜଣ ବୋହୁତ ବି ମାଡ଼ ଖାଇଥିଲୁ ଗୋଟେ କେଉଁ ମିଲା କିି ଆ ସେ ଦିନ ଠାରୁ ମାନେ ଭୁଲି ହବନି ସେ ଦିନଟାକୁ। ଏଇଦିନ ମାନେ କ୍ଲା ମାନେ ସେ ଶ୍ରେଣୀରେ ଟୋଟାଲି ଆମେ ଗୋଟିଏ ବେଞ୍ଚ୍ ର ପିଲା ମାଡ଼ ଖାଇଥିଲୁ ପୁରା ଆ ବେତ ଫେତ ଫାଟି ଫୁଟି ଯାଇଥ ଥିଲା ମାଡ଼ ସାର୍ ଙ୍କ ଠାରୁ ଏମିତି ଆଉ ତାପରେ ଖେଳ କଥା କହୁଚି ଖେଳ ଆମର ଯେମ୍ ତି ଇଁ ସଂସ୍କୃତ ଆଉ ଗୋଟେ ହିନ୍ଦୀ ବୋଲି ମାନେ ବିଷୟ ଥାଏ ତା ତାରି ଭିତରେ ଆମର ଖେଳଟା କଁ ଆମର କ୍ରିକେଟ୍ ଖେଳଟି ହୁଏ। ବହୁତ ଥର ସିଏ ଜିତିନ୍ତି ଆମେ କିନ୍ତୁ ଅଧିକାଂଶ ଅ ଆମେ ଜିତି ଯାଉ। କାହିଁକିନା ଆମ ପଟେ ଟିକେ ଭ-ଭଲ ଭଲ ଖେଳାଳି ଥାନ୍ତି। ଏଇ ସବୁ କଥା ସବୁ ଆଉ ମ୍ୟାଚ୍ ଭଲ ବି ହୁଏ ଖେଳ। ସାର୍ ମାନେ ଭଲ ଉପଭୋଗ କରନ୍ତି। ସାର୍ ମାନେ ବି ଭଲ ଉପଭୋଗ କରନ୍ତି ବସି ଟିକି ଆଉ ମୋ ବହୁତ ମାନେ ସଂଘର୍ଷ ହୁଏ ଖେଳ।
ହଁ ମୋତେ ମୁଁ ଦେଖିଛି ମୋ ଛୋଟବେଳୁ ଆପଣ ସେତଳେ ଖେଳୁ ଥିଲେ ଯେମିତି କଣ ତାପ ଆପଣ ବନ୍ଧୁ ବି ବ- ଖେଳୁଥିଲେ। ଯେପରି କି ଆପଣ ଦଶମ ପରୀକ୍ଷାରେ ପଇଁଚାଳିଶ ଦିନ ଯେପରିକି ଅଧାରୁ ଗୋଟିଏ ବଳ ପରେ ସ୍କୁଲ୍ ଛୁଟି ହେଇଯିବ। ଏଇ ସବୁ ଜିନିଷ ହଉଥିଲା ସେତେବେଳେ ଆମର ତ ପ୍ରାୟ ହଉ ନଥିଲା। ସେତେବେଳେ ତୋମର ହଉଥିଲା ଗୋଟାଏ ପରେ। ସ୍କୁଲ୍ ଛୁଟି ହେଇଯିବ ପିଲାମାନେ ରହିବେ। କି ମ- ସେ ପଇଁଚାଳିଶ ଦିନ ଘରେ ରୁହନ୍ତି। ଆପଣ ସେତେବେଳେ ଚାଟା ବଳେ ଆସନ୍ତି ଶନି ପଡିଆ ଖେଳିଆକୁ। ଯେପରେ ଆଁ, ଆପଣଙ୍କର ଗୋଟେ ଚନ୍ଦୁ ବୋଲି ଗୋଟେ ସାଙ୍ଗ ସିଏ ବହୁତ ଭଲ ସେତେବେଳେ ଖେଳୁଥିଲା। ତାପରେ ସେ ଏତେ ଖେଳ ତାର ସବୁ ଡାଉନ ହେଇଗଲା। ସେତେବେଳେ ବହୁତ ଭଲ ଖେଳୁଥିଲା ମୁଁ ଦେ ଦେଖିଚି ସେ କହି କହିକି ମାରେ ଯେପରିକି ନଟ ସାର୍ ଙ୍କ ପୁଅକୁୁ। ଆଉ ଯୋଉମାନେ ବି ବୋଲିଂ କରନ୍ତି ସେ ବହୁତ ଭଲ ଖେଳେ। ନଟ ସାର୍ ଙ୍କ ପୁଅ ବି ବହୁତ ଭଲ ଖେଳନ୍ତି ଆପଣଙ୍କ ବ୍ୟାଚ୍ ର ପାଠ ପଢନ୍ତି ଆପଣଙ୍କ ଶ୍ରେଣୀରେ। ଓ ଜଣେ
ହଁ ସି- ସ- ସିଏ ଗୋଟେ ଭଲ ମାନେ କ କହିଲ ମାନେ ଭଲ ଭଲ ଖେଳାଳି ଗୋ ଟେ ସେ କହିଲେ ଆ, ମନ ସିଏ ଆମର ସହିତ ଭଲ ଖେଳେ ଗୋଟେ। ତାପରେ ସିଏ ଯେତେବେଳେ ସରି ତାର ବ-ମାନେ ସଇଲା ଧୀରେ ଧୀରେ ମାନେ ଦଶମ ସରିଗଲା। ସିଏ ଆଉ ଟିକେ କେଁ- ଉଁ, ମାନେ ଅଲଗା ଆଡକୁ ଟିକେ ପଳେଇଲା। ମାନେ ବେ-ଅଁ, ମାନେ କଣ ଚାକିରି ତ ଇଆଡକୁ ସିଏ ଆଉ ଖ-ମାନେ ଉଁ, ପାସ୍ କଲାନି ତ ଚାକିରି ଆଡକୁ ପଳେଇଲା। ଅ, ଯୋଉଟି ଯାଇକି କେମିତି କାମ କରିକି ଟିକେ ବୁଲ। ଖେଳଟାକୁ ଟିକେ ଦୂରେଇ ଦେଲା। ତାପରେ ଆଉ ଗୋଟେ କଥା ହଉଚି ଉଁ, ଯୋଉ କହିଲେନି ନଟ ସାର୍ ଙ୍କ ପୁଅ ସିଏ ବି ଭଲ ଖେଳାଳି ଜଣେ। ଏ ଆଉ ଏ ଆମେ ବହୁତ ଭଲ ଭଲ ଖେଳ, ତାପରେ ଆଉ ଗୋଟେ କଥା କହୁଚି ଆମେ ଯେତେବେଳେ ପଢୁଥୁଲୁ ନବମ ଅଷ୍ଟମ ମୋ ସମରେ ସେ ତେ ବଳି ଆମେ ମ୍ୟାଚ୍ ଖେଳିବାକୁ ଯାଉ ଉଁ, ଏ, ଉଁ, ପ୍ରାୟତ ନଅ ଜଣ ଆମ କ୍ଲା କାସ ରୁ ଆମେ ଦଶମ କ୍ଲାସ୍ ରୁ ଗୋଟିଏ ଦିନ ଦଶ ଜଣ ଆମେ ଯାଉ ।ଖେଳିବାକୁ ବହୁତ ଆମକୁ ଭଲ ମାନେ ଅବଶ୍ୟ ମାନନ୍ତିନି ଯାହାକି ଗୋଟେ ଏଁ, ବେ-ବ-ବ-ଅଲଗା ଅଲଗା ପିଲା ସବୁ ଅଲଗା ଆଇଚନ୍ତି। କିନ୍ତୁ ସେତେବେଳେ ବି ଆମେ ଗୋଟିଏ ଶ୍ରେଣୀରୁ ଯାଉ ଦଶ ଜଣ ଆଠ ନଅ ଜଣ ଭଳିଆ ଖେଳିବାକୁ ଗୁଟେ ଜାଗାରୁ। ଭଲ ଭଲ ଲାଗେ ସେତେବେଳେ ବେଶୀ ବହୁତ ମନେ ପଡେ ସେ କେତେଳ କଥା। ଏ, ଉଁ ପରେ ଭାବିଲା ବେଳେ ବହୁତ ମଜା ଲାଗେ ସେତେବେଳେ କଥା।
ଏ ବହୁତ ସ୍ମୃତି ଅଛି ସେ ବିଷୟରେ ସବୁ। ମ୍ୟାଚ୍ ବି ବହୁତ କି ଖେଳି ଜିତିଚୁ ଆମେ।
ମୋତେ ବି ପ୍ରାୟ ସବୁ ମୁଁ ଆପଣଙ୍କ କଥା ଭ ଶୁଣିଚି, ଆଉ ଏ ସବୁ ଆପଣଙ୍କ ବ୍ୟାଚ୍ ପିଲାମାନେ ସେରେ ବହୁତ ଭଲ ଖେଳୁଲେ। ଆଉ ପିଲାମାନେ ସେ ଭଲ ଖେଳିବାରୁ ଯୋ ସବୁ ଜିନିଷ ଜଣା ମ- ଜଣା ଥିଲା। ସେତେବେଳେ ମୋ ସାଙ୍ଗ ଯେପରି ମୋର ଗୋଟେ ବି ବଲ ଭଲ ବନ୍ଧୁ ଆମେ ଦୁଇ ତିନି ଜଣ ଆପଣଙ୍କର ଦେ ଖେଳ ଦେ ଦେଖିବାକୁ ଚାରିଆଡେ ସବୁ ଜାଗା ଯାଉ। ଯେପରିକି ମଧୁପୁର ର ଗୋଟେ ମ୍ୟାଚ୍ ଦେଖିବାକୁ ଆମେ ଯାଇଥିଲୁ ଖେଳ ଦେ ଖିବାକୁ ଯେପରିକି ସେଠାରେ ଆ, ମୋର ଦୁଇ ସାଙ୍ଗ ସ୍କୁଲ୍ ବି ବନ୍ଦ କରିଦେଇଥିଲେ। ଆଉ ମୋତେ ବି ବାଧ୍ୟ କରି ମୁଁ ସ୍କୁଲ୍ ବନ୍ଦ କରିନଥିଲି। ପ୍ରାୟତଃ ଗୋଟିଏ ବେଳେ ମୁଁ ଛୁଟି ନେଇକି ଆସିି ଥିଲି। ଯେପରିକି ଆମର ଗୋଟେ ଭାଇ ଥିଲେ ଚୁଇନା ଭାଇ ସେ ପାଖାପାଖି ବାଇଶ ଟା ବଲ୍ ନା ପଚିଶଟା ବଲ୍ ରେ ବୟାନବେ ପାଖାପାଖି ରନ୍ ମାଇଲେ। ମାରିଲା ପରେ ତାଙ୍କର ଗୁ କିଏ କିଏ ମଁ କ୍ୟାଚ ସକାଶେ ସେଦିନ ଆମର ମ୍ୟାଚ ଟି ହାରିଗଲେ ଆମେ ଆମ ଗାଁ ପିଲା ସେଥିଲାଗି ସେ ବହୁତ ଗାଳି ବି ମଧ୍ୟ ଶୁଣିଛି ମୁଁ ଶୁନେଇଚି ଗାଳି ଶୁଣିଲା କି ତୋର ଆଜି ଯାଙ୍କେ ହାତରେ କ୍ୟାଚ ପ କ୍ୟାଚ ପଶୁନି ଏସବୁ କେମିତି ହଉଚି ତୁ ତ ଭଲ ଖେଳୁଚୁ ଏତେ ଭଲ ବଡ ବଡ ଛକା ମାରିଚୁ ସେ ସେ ପିଲାମାନଙ୍କୁ ଏତେ ମାତ୍ରାରେ ମାରିଥିଲା ଛକା ଚୌକା କନ୍ଦେଇ ଦେଇ ଥିଲା ମତେ ଜଣା ଯେପରି ମୋ ସାଙ୍ଗ ମାନ ବି କୁହନ୍ତି ସେ ବହୁତ ଭଲ ଖେଳନ୍ତି ପଡିଆରେ ବି ମଧ୍ୟ ସେ ଭୟଙ୍କର ଖେଳ ଖେଳୁଥିଲେ ଆଉ ସେ ତ ଆଜି ଟିକେ ଆ ଇଏରେ ଆମ ପାଖରେ ନାହାନ୍ତି ଥିଲେ ଟିକେ ବହୁତ ଭଲ ହେଇଥାନ୍ତା ଆମ ଯୋଉ ଖେଳର ଯୋଉ ପିଲାମାନେ ଥିଲେ ସେ ବହୁତ ଆଗକୁ ଯାଇଥିଲେ।
ଅଁ ହଁ ହଁ ହ।
ଆଜ୍ଞା ସିଏ ତ ପ୍ରାୟତଃ ଆପଣଙ୍କ ଯେତେବେଳେ ଫ୍ରେଣ୍ଡସ କ୍ଲବ ଆରମ୍ଭ ହେଲା ଖେଳିବା ସମୟରେ ସେ ତ ପ୍ରାୟ ସେତେବେଳେ ତାଙ୍କର ଦେହାନ୍ତ ହେଇଯାଇଥିଲା କି ସିଏ ଆପଣଙ୍କ ସହିତ ଖେଳିଛନ୍ତି?
ମୁଁ ତା ପୂର୍ବରୁ ସେ ଆମ ସହିତ ଖେଳୁଥିଲେ କିନ୍ତୁ ଯେତେବେଳେ ଫ୍ରେଣ୍ଡସ ପ୍ରର ହେଲା ସେତେବେଳେ ସେ ଦେହାନ୍ତ କରି ଯାଇଥିଲେ ଇଲେକ୍ଟ୍ରି ସକରେ ସେ ଦେହାନ୍ତ ନ୍ତ ହେଇ ଯାଇଥିଲେ ।
ସେ ପ୍ରାୟତଃ ତମ ମୋତେ ଜଣାଥିଲା କି ସେ ପ୍ରାୟତଃ ତମକୁ ବହୁତ ଭଲ ପାଉଥିଲେ । ଯେପରି ସେତେବେଳେ ତ ବହୁତ ମ୍ୟାଚ ଭଲ ହଉଥିଲା ଯେପରିକି ଆଉଥିଲେ ପଚାଶ ଟଙ୍କିଆ ବଲ୍ ବି ମ୍ୟାଚରେ ଡେଲି ଡେଲି ଚାଲିବ ଯିଏ ଜିତିବ ସିଏ ପଇସା ଜିତିବା ପରେ ପ୍ରାୟତଃ ଆସିବ ଦୁ ବୁଣ୍ଡିଭାଇ ଗୋଟେ ବରା ଦି ଚାଟା ଖାଇବାକୁ ଦବ ମତେ ସବୁ ଜଣାଥିଲା ଆଉ ଆ ଆପଣଙ୍କ ବିଷୟରେ କଣ ଆଜିର କଣ କେମିତି କଟିବ ଦିନଟା ଆଜି ତ ପ୍ରାୟତଃ ଗାଧୁଆବେଳ ହେଇଗଲାଣି ଆଜି କଣ କି ଖିଆ ପିଆ କଣ ହବ ସେ ବିଷୟ ସେ ଟିକେ କହିିବେ କି?
ହଁ ଆଜି ତ କହିଲେ ଘରେ ଶୁକ୍ର